ଖାଇନୁ
କଣ କରୁଚ ଭାଇ? କୋଉଠିକି ଯାଇଛ?
ପାଇକଡ଼ି।
ଓହୋ। ସେଟା କୋଉଠି ମ?
ଏଇ କୋରାଜ ଭିତରେ ପାଇକଡି ଅଛି। ଯାଇଛି, ତୋଡିଆକୁ ପାଲା ମାଲା ନେଇକି ରଗି ନେଇକି ଯାଇଥିଲି।
ଓହୋ। ଜାମୁ କୋଳିଲା ଆଣିଲ?
ବେ ପାରିନେଇ ତ ପାରିନେଇ ଗଛରେ ଚଢିକି, ହଁ ହେଇଛି ଜାମୁକୋଳି ମେଚେ ହେଇଛି। ଗୁମାରି ହେଇଛି ପାଇଗଡିରେ, ପ-ପଣ୍ଡୁଆ ସାଇଡରେ ଜାମୁ କୋଳି ହେଇଛି ପୁରା ମିଠା ଜାମୁ କୋଳି ସବୁ।
ହଁ। ଆଉ ଆଉ କିଏ କିଏ କିଏ କିଏ ଯାଇଚ?
ହଁ ଗାଁ ପିଲା ଯାଇଛନ୍ତି ମୁଁ ଯାଇଛି ପାଲ ନେଇକି ଯାଇଥିଲି।
ଆଉ ଜାମୁକୋଳି, ସେ ସେଠି କେତେଟା ଜାମୁକୋଳି ଅ
ଜାମୁକୋଡି ଗଛ କଣ ମିନିମମ୍ ଚାଳିଶ ପଚାଶ ଖଣ୍ଡେ ହବ। ମାନେ ସବୁ ଜା ଜାଗା ଜାଗା ନେଇକି ଅ ଅଛି ଯେ ପାଇକୋଡି, ଗୋଟିଏ ପାଇକଡି ଅଛି ଅଛି ସେ କୋଡିଏ ତିରିଶଟା ଗଛ ହବ। ସେଥିରେ ମିନିୟମ୍ ପନ୍ଦରଶହଟା ତ ଗଛରେ ଖଣ୍ଡେ ଜାମୁକୋଡି ମେଚେ ହେଇଛି। ପୁରା ପାଚି ଗଲାଣି ଏ ମୁଁ-ମୁଁ ଏଇ ତୋଡିମୁ ନେଇକି ଆସିମୁ।
ନେଇ ଆସିବା ହେରି ଆଉ। ଆଉ ସେଠି ଆମ୍ବ ଗଛ ବି ଅଛି ନା କଣ?
ହଁ ଆମ୍ବ ଗଛ କ ପଣସ ଗଛ ସବୁ ବହୁତ ଅଛି ସେଠି।
ହଁ ଆମ୍ୱ ଆମ୍ବ ତ ସରି ଆମ୍ବ ଆମ ଆଡେ ସରି ସରିଗଲାଣି।
ଆମ୍ୱ ଆଉ ସରି ତେନ୍ତୁଲି ଗଛ ଅଛି ତେନ୍ତୁଲି ଗଛ। ହଁ ତେନ୍ତୁଲି ଗଛ ଅଛି ଦୁଇ ଚାରିଟା ଖଣ୍ଡେ, ଏଠି ମେଚେ ତେନ୍ତୁଲି ବି ହଉଛି।
ଓହୋ।
ପାଚିଗଲେ ଆଉ ମିଠା ଲାଗୁଛି ତେନ୍ତୁଲି ସବୁ।
ହଁ ହଁ ମୁଁ ବି ଥରେ ଯାଇଥିଲି। କିଛିଦିନ ତଳିଅ କଥା କହୁଛି।
ଆମେ କେତେଥଳ ଗଲୁଣୁ ବୁଲିଲୁଣୁ ପାଇକଡି, ଷେଣ୍ଢ ଛକ, ସବୁ ଜାଡେ ବୁଲି ବୁଲି କୋଳି ଖାଇକି ଆସୁଛୁ।
ହୁଁ ହୁଁ। ଆଉ ସେ ଯାଇଚ ନା?
ହଁ ଯାଇଚି ପା ଏବେ ପା-ପାଣି ବଡ ବି ଅ ଅଛି ଛୋଟ ଅଛି ସବୁ ପ୍ରକାର କୋଡ଼ି ସେଠି।
ଆଉ ଯୋଉ ସା ତାର ଯୋଉ ବିଲ ଆଡେ ଯୋଉ ଥିଲା ଛୋଟ ଛୋଟ ଗ
ହଁ ବିଲ କଣ ଆଡ଼େ କଣ ଗୋଟେ ଦିଟା ଛୋଟ ଛୋଟ ଅଛି, ଆଉ ସ ହଁ ଆଉ ସବୁ କଣ ସେଟା ହାଣି ଦେଇଛନ୍ତି। ବିଲ ଚାଷ ହଉଛି ନା ସେଠି ହାଣି ଦେଇଛନ୍ତି। ଆ ଛୋ ଛୋଟ ଛୋଟ ଗଛ ଗୋଟେ ଦିଟା ଅଛି
ଆମ ଗାଁ ଆମ ଗାଁ ଛୁଆ ସବୁ ବି ଯାଉଛନ୍ତି ତ।
ହଁ ଗାଁ ଛୁଆ ସବୁରା ଯାଉଛନ୍ତି। ନସିମ ଭାଇ, ସୁଇପ ଭାଇ, ବାବା ଭାଇ, ସବୁ ଯାଉଛ
ହଁ ହଁ ହଁ ଆମ ଗାଁ ଛୁଅ ବି ଯାଇଥିଲେ। ଦେଖଉଥିଲା ଗୋଟେ ଛୁଆ ମତେ ନାଇ ହଁ ତମ ଗାଁ ଚ-ଛୁଆ ଯାଉଥିବେ ଆମ ଗାଁ
ହଁ ସବୁ ଯାଉଛନ୍ତି। ଏଟା ସମସ୍ତଙ୍କର ଯାଅ ସମସ୍ତେ ଯିବେ ସମସ୍ତେ ପାରିବେ ଖାଇବେ।
ହଁ ସେ କହୁଥିଲା କହିଲା କି କହିଲା ବିଲ ଆଡେ ଛୋଟ ଛୋଟ ଗଛ ଅଛି। ପୁରା ଛୋଟ ଛୋଟ ଜାମକୋଳି ପୁରା ମିଠା। ଅ ଅ ସେଇଟା କଣ ହାଡି ଦେଇଛନ୍ତି ତମେ କହୁଚ ତ ଆଉ।
ସେଟା ଖାଇବାକୁ ବହୁତ୍ ମିଠା।
ହଁ ହଁ ଖାଇବ ଭଲ ମିଠା ଆଉ ଆଉ ସବୁ କଣ ଖବର।
ଆ ସବୁ ଭଲ ଖବର ବି ଆସିଛି ବର୍ଷ ମର୍ଷା ଉଠେଇକି ଆସିଲାଣି କଣ କରିବା ଦେଖିଆ। ପଳି ଆସିଛୁ ତ ପୁରୀ ଦେଖିବାକୁ ଯିବା ପେରେ କେମିତି? ଆମ୍ବ ଗଛ ହେଇଛି ଆମ୍ବ କିନ୍ତୁ ସରିଯାଇଛି।
ଓହୋ ସେଠି ବ ବଡ ବଡ ଭାଇ ସେଠି ବଡ ବଡ ଆମ୍ବ ହୁଏ ନା ଛୋଟ ଛୋଟ ଆମ୍ବ ହୁଏ।
ବଡ ବଡ ବଡ ବଡ ଆମ୍ବ ପା କେତେ ଥର ନେଇକି ଆସିଥିଲୁ ଘରକୁ।
ଓହୋ ଓହୋ ସେ ବଡ ବଡ ଆମ୍ବ ହୁଏ ନା।
ହଁ ବଡ଼ ବଡ଼ ଆମ ହଁ ମିଠା।
ହଁ ମିଠା ଆମ୍ବ ହଉଛି ବଢିଆ ଆଉ। ତମର ବଢିଆ ଯାଉଛ ପାରିି
ହୁଁ ନେଇଆ ନେଇ ଆସଛୁ ଯାଉଛୁ ଗାଁ ପିଲା ଙ୍କ ସହିତ ଯାଉଛୁ ପାରି ନେଇ ଆସଛୁ।
ହଁ ହଁ ଦି ତିନି ଜଣ ଯାଉଛ ଆଉ। ହଁ ବର୍ଷର ଫଳ ତ ଖାଇଦେଲେ ଗଲା ଆଉ କଣ। ଆଉ କଣ ବର୍ଷରେ ଫେର ଆର ବର୍ଷ ବନେଇକି ବସିଥିବ।
ହଁ ଆର ବର୍ଷ ଆମ ତ ସବୁ ବର୍ଷ ଯାଉଚୁ ସବୁ ଯା ଜେନାପୁରୁ ମେନାପୁରୁ ପଡୁଛି।
ନା କୋଡିଏ ଖାଏ ହଁ ଆଈ ପୁରା କୋଡିର ପୁରା ଇଏ ଆଉ।
ହଁ ବସ ଥରେ ଆସୁଛି ଥରେ ଦି ଥରେ ଯାଉଛୁ ପାରିକି ନେଇ ଆସୁଚୁ ଖାଇଦେଉଚୂ।
ହୁଁ ଗାଁ ଭାଇ ସ ଗାଁ ଘର
ହଁ ଘର ପାଖରେ ଭାଇ ହେବେ ଯାଉଛନ୍ତି। ଆମେ ପାରିକି ଦି ଚାରିଟା ସାଙ୍ଗ ହେଇ ଯାଉଛୁ ପାଲ ମାନେ ନେଇକି ଯାଉଛୁ। ଗୋଟେ ଗଛରେ ଚଡିଛି ଆଉ ତିନିଟା ଚାରିଟା ତଳେ ଠିଆ ହେଇକି ପାର୍ଲାର ଧରିକି ଠିଆ ହୋଇଛନ୍ତି ହଲଉଛି ସେ ହଲଉଛି ସେ ପାଲରେ କରୁଛି ଯାହା ହଉଛି ନେଇକି ଆସୁଛୁ ସାଙ୍ଗଇ ଖାଉଛୁ।
ହଁ ଆଉ ସବୁ ଭଲ? ଘରେ ଘରେ ସବୁ ଭଲ ଅଛନ୍ତି।
ଘରେ ସବୁ ଭଲ ଅଛନ୍ତି।
ଆଉ ଆଉ ସେଠି ପାରିଲଣି?
ହଁ ପାରମୁ ଏ ପାରିଲୁଣି ବର୍ଷା ବର୍ଷ ଆସିଲାଣି ଅଳ୍ପ ପାଡିକି ପଡେଇମୁ। ଫ କିଛି ସମୟ ପରେ ଆସି ମୁଁ କିଛି ଦିନ ପରେ ଫେରେ ଆସି ମି ଆଉ ଟିକେ ପାଚି ଯାଉ ଆ ଆଜି ଯେ ବର୍ଷା ମର୍ଷା ହବ ଆମର ପାଚୀ ଜୀବନି।
ହଁ ଫେରେ ପାଚିଲେ ଫେର ଫେର ପାଚିଲେ ଫେରି ଯିବ।
ଫେରେ ଯିମୁଁ ଏ ର ଆଖ ପାଖରେ ଅଛି ଏତେ ଦେରି ବି ହଉନି ସାଙ୍ଗେ ସାଙ୍ଗେ ହେଇ ପହଞ୍ଚ ପୁଣି ଆସିବୁ।
ହଁ ଆଉ କହୁଥିଲ ବା ଏଇ ସେଇ ଇ ତିରିଶଟା ଗଛରୁ ପନ୍ଦର ଷୋହଳ ଟା ଗଛରେ ହେଇ
ହଁ।
ଫେରେ ଆଉ ଗଛରେହଲେ ଫେରିଯିବ ଫେରେ ଆଠ ଦିନ ପରେ କରିକି ଖାଇବ ଆଣିକି ଆଉ ହୁଁ। ହୁଁ। ଆଉ ସବୁ କଣ ଘରେ?
ମୁଁ ସବୁ ଘରେ ଭଲ ଘରେ ଖାଇଥିଲି ଭାତ, ଡାଲି, ସାଗ ଭଜା।
ହଁ ହଁ ମୁଁ ବି ତ ଏଇ ଶାଗ ହଁ ହଁ ମୁଁ ବି ସେଇ ଘରେ ଚିକେନ କରି ଥିଲେ ଆଉ ଭଜା କରିଥିଲେ ଆଡୁ ଭଜା। ଆଉ ଚଟଣି କରିଥିଲେ ଆଳୁ ଚଟଣି।
ହଁ।
ଆଉ ଖାଇସାରିଲାଣି?
ହଁ ଖାଇସାରିକି ଏଠିରେ ବୁଲୁଛି ପୂରି ।
ହଁ ମୁଁ ବି ଏଇ ବିଲରେ ମୁଁ ବି ଏଇ ବିଲରେ ବୁଲୁଛି। ଆଉ ଆଉ କଣ ଖବର ସବୁ?
ହଉ ଭଲ ଖବ କଣ ହଁ ଭଲ? ଆଉ ବାଡ଼ିରେ ଆ ବାଡ଼ି ମାଡ଼ି ଯାଉନା ବୁଲିବାକୁ ପଣସ ଗଛ ତମର ପଣସ ଗଛ ହେଇଛି।
ହଁ ହଁ ଯାଇନି ଦେଖିବା ଯିବା ଆଉ।
ତମର ପଣଷ ଗଛରେ ପଣଷ ମେଞ୍ଚେ ହେଇଥିବ।
ହଁ ମେଞ୍ଚେ ହେଇଚି ଯିବା ଆଉ ପାରିବା। ହଁ ଗୋଟେ ଗୋଟେ ପାଚିଛି।
ବାଡିରେ ତ ସମସ୍ତଙ୍କ ଜାଗା ସମସ୍ତେ ବୁଲୁଛନ୍ତି।
ହଁ ହଁ।
ତମ କେତେ ଜଣଙ୍କର ଭାଗ ଅଛି।
ସେଠି ପାଞ୍ଚ ଜଣଙ୍କ ପାଞ୍ଚଟା ଜେଜେର ଭା ଅଛି ଏଠି ପା-ପାଞ୍ଚଟା ହଁ ହଁ ହଁ। ନା ନା ସମସ୍ତେ ଭାଇଶରା ସେଠି ହଉଛି ପଚାଶ ଷାଠିଏ ଟା ହେଇଯାଉଚି। ପାଣସ ରେ କଣ ଏତେ କିଏ ଖାଉଛି ଯେ ମୋ ଦିଟା ଆଣିଲି ସେ ସେ ଦିଟା ଆଣିଲା ସେମିତି କିଛି ନାହିଁ ଯିଏ ଗଲା ଯେତେଟା ଆଣିଲା।
ମାନେ କାହାକୁ ସେଠି ଅଧ ମନା କରିବାର ନାହିଁ ଯିଏ ଗ
ନା ନା କିଏ ଏତେ ପଣିସ କିଏ ଖାଉଛି ଦି ତିନିଟା ଖାଇଲ ମାନେ ପୁରା ମନ ଭରି ଯାଉଛି
ଆମ ବାଡିରେ ସେମିତି ପଣସ ଅଛି ସେଇ ଗଛ ତଳେ ପାଚି ଯାଉଛି ଆମ ଘରେ କେହି ଖାଉନାହାନ୍ତି।
ହଁ ସେଇ ଧଉଛି
ଏ ହେଇଥିଲା ଗୋଟେ ଖଣ୍ଡ ହେଇଥିଲା ପାଚି ଥିଲା।। ସେ ଘର ସାଇଡ ଘର ଲାଗିବେ ତାଙ୍କୁ ଦେଇ ଦେଇେଇଥିଲୁ ଦାଦା ଲାଗିବେ ତାଙ୍କୁ ଦେଇ ଦେଇଥିଲୁ। ସେ ଖାଇଥିଲେ। ସେ ପଣସ ମଣସ ବେଶୀ ଖାଆନ୍ତି ଆ ବାପା ଆଜି ଜଣେ ଦେଇ ଦେଇଥିଲୁ ଆମେ ତ କେଇ ଖାଉନୁ ଭଲ ଲାଗୁନି ସେ ଖାଇବାକୁ, ଆରେ ଆମ୍ବ ମାମ୍ବ ଗୋଟେ ଧଇଲ ଅଲଗା କଥା
ମୁଁ ପଣସ ଭଲ ଲାଗେ କିନ୍ତୁ ଭାଇ ଶୁଣ ଲିମିଟରେ। ଲିମିଟର ଭଲ ଲାଗେ। ଅଧିକ ବି ଅଧିକ ଖାଇଲେ ବି ଅଦି ଭଲ ଲାଗନି। ହେଲା, ଲିମିଟରେ ସବୁ ଇଏ କିରିଲେ ଭଲ। ଆଉ କଣ ହଁ। ଆଉ ସବୁ ତମର ଭଲ ଦେ ଦେହ ଫିଅ ଦେହ ଫିଅ ଭଲ ଅଛି? ହଁ। ଆଉ ମୋର ତ ସେଇ ଦେହ ଖରାପ ଟିକେ ଅଛି ଆଉ
ହଁ ଦିଅ ଖରାପ ଅଛି ଯାଉଥିଲେ ଫଲେ
ହଁ। ଆଉ କଣ ଅ ତମ ଆଡମିସନ ହେଇ ଯାଇଛି ନା?
ହଁ ଆଡମିସନ ହେଇଗଲା ପା ପରଦିନ କରିକି ଆସିଲି।
ହଁ ବଦିନଟ ମୁଁ କଲ ଏ କରିଥିଲ କରିୁନଥିଲି ଏବେ ଜାଣିନି ଆଉ ହଁ
ଏ ପରଦିନ ତିନ ଟା ଚାର ତାହେଲେ ଯାଇକି କରିକି ଆସିବି ଆଡ଼ମିସନ। ହଁ ପହର ଦିନଥିଲି ମୁଁ ଗୋପାର ଦିନ କରିକି ଆସିଲି।
ଆଉ?
ଆଉ ସେପଟ ଗାଁକୁ ବୁଲିବା ମୁଲିବାକୁ ଯାଉନ ମ ମିର୍ଜାପୁର ଆଡେ ବୁଲିବାକୁ।
ନା ନା ଯାଇନି।
ମଦନ ହାଟ ବୁଲିବାକୁ ଯାଉନ? ଆଜିିବା ହାଟ, ଆଜିିବା ହାଟ ବାର ହାଟରେ ବୁଲିିବାନି। ହଠାତ ସବୁ ପରିବା କ ତ ମିଳେ ଆଳୁଟୁ ପିଆଜ ସବୁ ତ ମିଳେ ସେଠି ହାଟରେ।
ଦେଖିବା ଯିବା ଟିକେ ହାଟକୁ ଆଉ
ଆମ ଧର ମେଡିକାଲ, ମେଡିକାଲ ଯାଇନା ବୁଲିବାକୁ ଦେହ ମିଆଁ ଖରାପ ହେଇଛି ଯାଇନା? ଏବଟେ ପଦିନ ଯାଇଥିଲୁ କଣ ପିଲା କହୁଥିଲେ, ସେଠି ଗୋଟେ ଲୋକାଲ ଡେଡବଡି କରିଥିଲା ମ୍ୟାଜିକ, ହଁ ଯ ଆମେ ଖାଉଥିଲା, ଡେଥ ହେଇଗଲା ମେଡିକାଲ ରେ।
ଓ ହୋ ହ
ମନ ଧୋ
ମଧୁବନ ଭାଇ ଶୁଣ, ଏଇ ଯୋଉ ମଧୁବନ ର ବଡ ମେଡିକାଲ ଟା ହଉଛି ସେଇ ଟା ହେଇଗଲେ ସମସ୍ତଙ୍କୁ ସୁବିଧା
ହଁ ସେଟା ଆଉ ବର୍ଷ ଦେଢ ବର୍ଷ ଯ
ହଁ ଜୋରସୋର କାମ ଚାଲିଛି ଡେଲି କମ ଚାଲିବ। ସେଇ ହେଇଗଲେ ମାନେ ସମସ୍ତଙ୍କୁ ସୁବିଧା ଆମ ଏରିଆ ତମ ଗାଁ ଆମ ଗାଁକୁ ସବୁ ସମସ୍ତଙ୍କୁ ସୁବିଧା। ହଁ ଏ ଯାଉଥିଲେ ଯୋଉ ଧର୍ମ, ଧର୍ମ ଧର୍ମଶାଳା ଯାଉଥିଲେ, କଟକ ଯାଉଥିଲେ, ଆଉ କଣ ପାଇଁ କଟକ ଯିବେ?
ଆଉ ଯିବେନିପା ଏଇଠି, ଏଇଟା ବଡ ମେଡିକାଲ ହେଇଗଲା।
ସେଇପା ଆଉ ଯଦି ଅ ଆଉ ଆଉ ଯଦି ଅଧିକ ବଡ କେସ୍ ହେଲା ତ, ଅ ଯିବ ସେଠି ନା
ନହେଲେ ଯ ଏଇଠି ଯାଇ ଭଲ ହେଇଯିବ, ଏଇଠି କରିଦେବେ ଭଲ। ଆଉ ସେ ମାର୍କେଟ ଟା ଆଉ ଟିକେ
ହଁ ସେ ମାର୍କେଟ ରେ ଯେତେ ସବୁ ଦୋକାନ ଅଛି, ଏମତି କୁୁରକୁରି ଚକଲେଟ ଏ ସବୁ ଦୋକାନ ଦୋକାନ ହେଇଗଲା, ବହୁତ ମାନେ ଭଲ ଚଳିବ ସେଠି, ଆଉ ଆଉ ଜରି ଟିକେ ଭାଇ ଶୁଣ ଜଳିଖିଆ ଦୋକାନ ଆଉ ହୋଟେଲ, ଭାଇ କହୁଛି ଚଡିିବ ମାନେ ମାନେ ପଇସା ରଖିବାକୁ ଜାଗା ନଥିବ।
ହଁ ସେ ଆହୁରି ସେ ଯ ମାଇଣ୍ଡ ଖଣ୍ଡ କରିଦବ, ସେ ଆହୁରି ଗୋଟେ ଦିଟା କରିପାରିବ। ସାଇଟ୍ ରେ ସେ ନିଜ ଲୋକ
ସେଇପା, ସେଇ ଯୋଉ ଗୋଟେ ମେଡିକାଲ ସାମ୍ନରେ ଗୋଟେ ଅଛି, ସେ ଯୋଉ ସେ ତାର, ତାର ବଢିଆ ଚାଲିବ ଆଉ ଗୋଟେ ଯୋଉ ହୋଟେଲ ଖୋଲିଛି।
ହଁ ସେ ତାର ଏ ବଳିଆ ଚାଲିବ, ତାର ବଳିଆ ଚାଲିବ, ସେ ସିନା ଏବେ ବେପାର ଡାଉନ୍।
ଆଉ ଯଦି ସେ ଯୋଉ ଅଛି ସେ ଯୋଉ ଜଲିଖିଆବାଲା, ସେ ଯଦି କହ ହୋଟେଲ କରିଦବ, ମାନେ ଆହୁରି ତାର ମାନେ ଦି
ହଁ ସକାଳେ ଜଳିକିଆ ଆଉ ଭାଇ ଧପ ସେ ଖରାରେ ତାଙ୍କର ଦିଟା ବେଳେ ତାଙ୍କ ଜଡିକି ହବ ହତା ମାତ ନ
ହଁ ଅରୁଆ, ବିରିୟାନୀ ଫିରିୟାନୀ, ରଖି ଦି ତିନଟା ରୋଷ ଦିଇ ତିନଟା ଭାଇ ଶୁଣ ଦି ତିନଟା ରୋଷ ସେଇଆ ରଖିଥିଲା, ଆମେ ଚଳିବ ନା ପଇସା ରଖିବାକୁ ଯା ନଥିବ। ସଞ୍ଜୟ ବଡେ କରିଥିଲା, ଫାଷ୍ଟଫୁଡ ଫାଷ୍ଟଫୁଡ କରିଥିଲା ମାନେ ହଁ ଭାଇ, ଭାଇ ଖାଲି ରିକ୍ସ ଦରକାର, ଯଦି ତମେ ଯ ଡରିବ କି ଭାଇ ଚଳିବନି ହେବନି, ସେ ସେଟା ହେଲେ ତ ଭାଇ ଆଉ ବେପାର କରିପାରିବନି।
ନା ସେଟା ଡରିବା କଥା ନାହିଁ, ସେଠି ଯ ମେଡିକାଲ ହେଇଗଲା, ସେଠି ଚଢିବ ଆପେ ଆପେ ଚଢିବ ଲୋକ ସେ ସଜାବେେଳେ ସେଠି ରହିବେ ଇଏ କରିବି, ଯିବା ଆସିବା ହବ, ତାଙ୍କ ଲୋକ ଭିଡ ସେଠି ବଢିବ
ହଁ, ହଁ, ଆଉ ଭିଡ ଭଲିଲ ଆଉ ଗୋଟେ କଣ
ଆମ ଏଇ ମଧୁଆ ଲୋକର ଭିଡ ଭଡିବ ଆମ ମିର୍ଜାପୁର ହ ଯିବା ଗୋପୀନାଥପୁର, କୁଆଖିଆ, ନଠୁଆବର ଜାବରା ନେଟୱାର୍କ ପ୍ରୋବ୍ଲେମ ଅଛି।